ହଁ ହଁ।
ହଁ କଣ କରୁଚନ୍ତି?
ଶୋଇଛି ମାନେ ସେମିତି ବସିଛି ଆଉ ଆପଣ?
ହଁ ମୁଁ ଏବେ ବାହାରେ ଆସିକି ବୁଲୁଚୁ ପାଗ ଟା ଟିକେ ଭଲ ଦେଇଛି ତ ବର୍ଷା ବର୍ଷ ପକେଇଥିଲା ଛାଡି ଯାଇଚି। ପାଗଟା ଟିକେ ଭଲ ଅଛି ଆସିକି ବାହରେ ଆମେ ବୁଲୁଛୁ ଆଉ।
ଖରା ପାଗ ଦେଇଛି।
ଖରାପାଗ ଦେଇଛି ସେଇଥିପାଇଁ ତ ବୁଲୁଛୁ। ଆପଣଙ୍କ ଆଡେ କଣ ବର୍ଷା ପାଗ ଦେଇଛି?
ନାଇଁ ସେମିତି ପବନ ହଉଛି ଟିକେ ଜୋର୍ସୋ ରେ। ହଁ ପାଗ ତ ସେମିତି ରହୁଛି। କାଳିଆ ସାଙ୍ଗେ ସାଙ୍ଗେ ବର୍ଷା ପକଉଛି ସାଙ୍ଗ ସାଙ୍ଗେ ଛାଡି ଯାଉଛି ସାଙ୍ଗେ ସାଙ୍ଗେ ପା ହଁ ଭଲ ପାଗ ଦଉଛି ତ ଏମିତି ପାଗ ଦଉଛି ବହୁତ ହଇରାଣ ହେବାକୁ ପଡୁଛି ଆଉ ଲାଇନ ର ବି ପ୍ରୋବ୍ଲେମ ରହୁଛି ନେଟୱାର୍କ ବି ଆସୁନି ଲାଇନ ର ପ୍ରୋବ୍ଲେମ ରହିଲେ ପାଣିର ବି ପ୍ରୋବ୍ଲେମ ରହୁ ସେ ଲାଇନର ପରା ବହୁତ ହଇରାଣ ହବାକୁ ପଡୁଛି ଫୋନରେ ଚାର୍ଜ ବି ରହୁନି। ଲାଇଟ ରେ ବି ଚାର୍ଜ ବି ରହୁନି ଅନ୍ଧାରରେ ସବୁ କାମ କରିବାକୁ ପଡୁଛି। ଆପଣଙ୍କ ଆଡେ ଲାଇନ୍ ଫାଇନ୍ ଅଛି ନା ନାହିଁ?
ନା ଆମ ଆଡେ ତ ଲାଇନ ନାହିଁ ଏବେ ଆସିବଣୀ ମୁଁ ଘରେ ଦେଖିନି ହେଲେ କାଲି ରାତିଠୁ ଲାଇନ ନଥିଲା। ସକାଳେ ଆସିଥିଲା ତାପରେ ଏବେ ତ କଟି ଯାଇଛି ବର୍ଷା ପବନ କିଛି ନାହିଁ ହେଲେ କାଟି ଦେଇଛନ୍ତି ଲାଇନ ଟା କଣ ପାଇଁ ଆଉ। ଯିଓ ତମର ଟିକେ ପଡି ଯାଇଛି ତ ତା ଛିଣ୍ଡିଯାଇଛି ସେଇଥିପାଇଁ କାଟିଦେଇଛ
ହୁଁ ହୁଁ। ଲାଇନ୍ ଆଇଲା।ହଁ ଭଲ ଅଛି ଆଉ ଆପଣଙ୍କର?
ହଁ ମୋର ବି ଭଲ ଅଛି।
ହୁଁ ହୁଁ।
ଆପଣ ସବୁ କଣ ଖାଇବାକୁ ଭଲ ଲାଗେ?
ମତେ ନନ୍ଭେଜ୍ ଯୋ ଉପରେ ଅଧିକ ଭଲ।ମାନେ ଆଇଁଷ ଉପରେ ଅଧିକ ଭଲ ଲାଗେ।
ଅହଁ ଆଉ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ପ୍ଲସ ଥ୍ରି ସେକେଣ୍ଡ ଇଅର ଉ ହ ଆଉ ଗୋଟେ ସେମିସ ଷ୍ଟ୍ରା ଅଛି। ସେମିଷ୍ଟାର ସରିଲେ ହେଇଯିବ।ପ୍ଲସ ଥ୍ରି ସେକେଣ୍ଡ ଇୟର ସେମି ସେକେଣ୍ଡ ଇୟର ଚାଲିଛି।
ଆଁ ହଁ। ହଁ ମତେ ବି ସେମିତି ଭଲ ଲାଗେ ଖାଇବାକୁ ମତେ ବି ସେମିତି ବେଶୀ ନନଭେଜ ଉପରେ ଖାଇବାକୁ ଭଲ ଲାଗେ। ଆଉ ଆମେ ଭୋଜି କଲେ ବି ବେଶୀ ସେଇ ନନଭେଜ ଉପରେ କରୁ ଭୋଜି ଟା ତ ସମସ୍ତେ ନନଭେଜ ରେ କରନ୍ତି ଆମେ ଏଁ ସବୁ ସାଙ୍ଗ ମାନ ମିଶିକି ଭୋଜି କରୁ। ଆଉ ଆପଣ ତାହେଲେ ପ୍ଲସ ଥ୍ରି କରୁଛନ୍ତି?
ହୁଁ।
ତାହେଲେ ତ ସ୍କୁଲ ଲାଇଫ ଟା ଆଉ ଆପଣଙ୍କର ନଥିବ କେମିତି କଣ ସ୍କୁଲରେ ଏବେ ଅପ୍ ମାନେ ଗାନ୍ଧୀ ଜୟନ୍ତୀ ପାଳନ କେମିତି ହୁଏ? ନେତାଜୀ ଜୟନ୍ତୀ ସବୁ ପାଳନ କେମିତି କରନ୍ତି? ଆପଣ ତ ଭାରି ମିସ୍ କରୁଥିବେ ସେଇ
ହଁ ଗାନ୍ଧୀ ଜୟନ୍ତୀ ଉ ପାଳନ କରାଯାଏ ଅ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ। ଆମେ ସ୍କୁଲ ଯେତେବେଳେ ଛୋଟ ଛୁଆ ଥିଲୁ ସେତେବେଳେ ଗାନ୍ଧୀଜୀଙ୍କ ଫଟୋ ଆଣିକି ଇ ପାଳନ କରୁ ଫୋଟୋ ଆଣିକି ଫୁଲ ଚନ୍ଦନ ଦେଇକି ଧୁପ ଲଗେଇକି ତାଙ୍କୁ ଗାନ୍ଧି ଜୟନ୍ତୀ ଦି ଦିନ ଗାନ୍ଧୀଜିଙ୍କୁ ପୂଜା କରୁ ତାଙ୍କ ବିଷୟରେ କିଛି ବକ୍ତବ୍ୟ ରଖୁ ସମସ୍ତେ ପଦ ଦା ସିଏ କହୁ। ତାପରେ ଉମ ମହାତ୍ମା ଗାନ୍ଧୀଙ୍କ ମହାତ୍ମା ଗାନ୍ଧୀ ଥିଲେ ଆମର ଜାତିର ପିତା କହିବା
ଆପଣ କୋଉଠି ଅଛନ୍ତି ଏ ଟିକେ ନେଟୱାର୍କ ପାଉନି ନେଟୱାର୍କ କୁ ଆସନ୍ତୁ।
ଶୁଭାଗଲା?
ଶୁଭାଗଲା।
ମହାତ୍ମା ଗାନ୍ଧୀ ହଉଛନ୍ତି ଆମ ଜାତିର ପିତା ସିଏ ସ ତ୍ୟ ଓ ଅହିଂସା ମଧ୍ୟରେ ଦେଶକୁ ସ୍ଵାଧୀନତା ଦେଇଥିଲେ। ତାଙ୍କର ସରଳ ଜୀବନ ଯାପ ବନ ଏବଂ ମ ମହାନ ଚିନ୍ତାଧାରା ପାଇଁ ସମଗ୍ର ବିଶ୍ଵକୁ ତାଙ୍କୁ ସମ୍ମାନ ଜଣାଉଥିଲା।
ହଁ ସିଏ ତ ତାଙ୍କ ପାଇଁ ତ ଆମ ଆଜି ସ୍ଵାଧୀନ ଭାବରେ ବୁଲି ପାରୁ
ହଁ। ସେ ଯଉ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ ଆଉ ମାତାଙ୍କ ନାମ ଥିଲା ଉ କରମ ଯୋଉ ମାତାଙ୍କ ପିତାଙ୍କ ନା ଥିଲା କରମଚନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ଥିଲା ପୁତୁଲି ବାଇ। ସେ ଦେଶର ଆଇନ ଦେଶରେ ଆ ବି ବିଦେଶରେ ବି ଆଇନ ପାଠ ପଢୁଥିଲେ ସେ ଜଣେ ଓକିଲ ବି ଥିଲେ ସେ ଦେଶକୁ ବି ଶ ଶାସନରୁ ମୁକ୍ତ କରିବା
ତାଙ୍କର ହଁ ତାଙ୍କର ଆମ ମାନେ ଭାରତରେ ତାଙ୍କର ବହୁ ତ ଗୁଡେ ଭୂମିକା ଅବଦାନ ସବୁ ରହିଛି ଯେହେତୁ ସେ ଆମ ଦେଶକୁ ସ୍ୱାଧୀନ କ ରିଥିଲେ ଇଂରେଜମାନଙ୍କ କବଳରୁ ର
ତାଙ୍କୁ ସବୁବେଳେ ସରଳ ଜୀବନ ଯାପ ନ କଣ ତାଙ୍କର ଚିନ୍ତାଧାରା ଥିଲା ତ ବି ସବୁ ସମ୍ମାନ। ବହୁତ ଅଧିକ ତାଙ୍କର ଭଲ ପାଇବା ଥିଲା। ସିଏ ଉମ ବ୍ରିଟିଶ ଶାସନ ବ୍ରିଟିଶ ଶାସନରୁୁ ମୁକ୍ତ କରିବା ପାଇଁ ଦେଶ କୁ ଅନେକ ଆନ୍ଦୋଳନ ବି କରିଥିଲେ। ଅଶୋକ ଜନ ଆନ୍ଦୋଳନ ଏବଂ ଲ ଲବଣ ସତ୍ୟାଗ୍ରହ ସେଟା ମୁଖ୍ୟ ଥିଲା ତାଙ୍କର ଯୋଉ ଆନ୍ଦୋଳନ କରିଥିଲେ ସେ ଅ ଉ ଆନ୍ଦୋଳନ ଆଉ ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଥିଲା ତାଙ୍କର ମୁଖ୍ୟ ମାନେ ଆନ୍ଦୋଳନ ଥିଲା ଆଉ ସେ ତାଙ୍କର ଲକ୍ଷ୍ୟ ଥିଲା କି ର ଗତ ବିନା ବି ସ୍ୱାଧୀନତା ଆଣିପାରିବା। ବିନା ଲକ୍ଷ ସେ ସବୁବେଳେ ଖଦି ପିନ୍ଧୁଥିଲେ ଏ ଆଉ ଗ୍ରାମର କେମ ତି ଉନ୍ନତି ହବ ତା ବିଷୟରେ ବି ଚିନ୍ତା ଟିକେ କରୁଥିଲେ ସେଇଥିପାଇଁ ତାଙ୍କୁ ବିଭିନ୍ନ ତାଙ୍କୁ ସେ ଯେହେତୁ ତାଙ୍କର ମୃତ୍ୟୁବରଣ ହେଇଛି ତାଙ୍କ ଜୟନ୍ତୀକୁ ଆମେ ଆମେ ସ୍ମୃତି ଭାବରେ ସବୁବେଳେ ପାଳନ କରିଥାଉ ଯେମିତି ଆମ ସେଯେ ସେ ଯେମିତି ଆମେ ତାଙ୍କୁ ସେ ଆମ ପାଇଁ ଏତେ କାମ କରଛନ୍ତି ତାଙ୍କୁ କେବେ ଭୁଲି ନ ଯିବା ତାଙ୍କ ପାଇଁ ଏତିକି କର ଆମର କର୍ତ୍ତବ୍ୟ।
ଆଉ ଆପଣଙ୍କ କଲେଜ ରେ ତ ଏ ସବୁ କିଛି ପାଳନ କରୁଛନ୍ତି ନା କରୁନାହାନ୍ତି?
ହଁ କଲେଜରେ ବି ପାଳନ କରାଯାଏ କଲେଜରେ ବି ପାଳନ କରାଯାଏ କିନ୍ତୁ ଆମେ ରେଗୁଲାର ଯାଉ ନାହାନ୍ତି ନା କଲ ଜ ସେଥିପାଇଁ ଆମେ କିଛି ମାନେ ଆମେ ଡିଷ୍ଟାନ୍ସ୍ ରେ ଏକ୍ଜାମ୍ ଦଉ। ଆମେ ସେଇଥିପାଇଁ କିଛି ମାନେ ସେଇଟା ସବୁ କିଛି ଯା ଇଏ କରିପାରିନଥୁ ଉ।
ଓ ହୋ।
ଆଉ ସେ ବି ଅଠରଶହ ଅଠଚାଳିଶି ମସିହାରେ ଜାନୁଆରୀ ତିରିଶ ତାରିଖରେ ନା ନାଥୁରାମ ଗଡ଼ସେନ ତାଙ୍କୁ ହ ଗୁଳି କରି ହ
ହଁ ଗୁଳି କରିକି ତାଙ୍କୁ ହତ୍ୟା କରିଦେଇଥିଲେ।
ତାଙ୍କର ମହାନ କାର୍ଯ୍ୟ ପାଇଁ ସେ ସବୁଦିନ ପାଇଁ ଆମ ପାଖରେ ଅମର ହିଁ ରହିବେ।
ହଁ।
ସେ ବିଭିନ୍ନ ପ୍ରକାରର ଆମକୁ ଆମ ଦେଶ ସହିତ ସ୍ଵାଧୀନ କରିବା ବହୁତ ଆନ୍ଦୋଳନ ବି କରିଥିଲେ ତାଙ୍କ ବିଷୟରେ ଯେତିକି କହିବ ବି ସେତିକି କମ କାହିଁକି ନା ସେ ଆମ ପାଇଁ କରି ଯାଇଥିବା କିଛି କେତେକ କୀର୍ତ୍ତି ସେ ଆମ ଏବେକ ଜୀବନର ଗୋଟେ ମାନେ ଆଗକୁ ଗୋଟେ ସୁନାଗରିକ ଯେମିତି ଆମେ ହେଇପାରିବା ସେମିତି ଭଲ ସେ
ଆଣ ହଁ ଆ ତାହଲେପଣ ତ ବହୁତ କଥା ଜାଣିଛନ୍ତି ମହାତ୍ମା ଗାନ୍ଧୀଙ୍କ ବିଷୟରେ
ନାଇଁ ଏମିତି କିଛି କିଛି ଜାଣିଛି ଆଉ ଆପଣଙ୍କଟରେ କେମିତି ପାଳଣ କରାଯାଏ?
ହଁ ଆମର ବି ସେମିତି ପାଳନ କରାଯାଏ ଆପଣ ଯେମିତି କହିଲେ ସ୍କୁଲ ମାନଙ୍କରେ ଭାଷଣ ଦିଆଯାଏ ସାର୍ ମାନେ ଆମକୁ କିଛି ତାଙ୍କ ବିଷୟରେ କୁହନ୍ତି ପିଲାମାନେ ଜାଣିବା ପାଇଁ ଅଧିକରେମକୁ କିଛି କୁହନ୍ତି ପିଲାମାନେ ବି ଯାଇଁକି ସେଠି ଭାଷଣ ଦିଅନ୍ତି ମହାତ୍ମା ଗାନ୍ଧୀଙ୍କ ବି ସରେ ଆଉ ଜାତିର ପିତା ବୋଲି ତାଙ୍କୁ ସମ୍ବୋଧନ ସମସ୍ତେ କରନ୍ତି ତାଙ୍କ ଭିତରେ ମାନେ ସ୍ଲୋଗାନ ବି ସେଇଠି ଆମର ଦିଆଯାଏ। ଆଉ ହ ସେତେବେଳେ ଆମେ ତାଙ୍କୁ ପୂଜା ପାଠ ବି କରିଥାଉ। ସାର୍ ମାନେ କିଛି କୁହନ୍ତି ଆମକୁ ତାଙ୍କ କତ୍ରରେ ଏମିତି ଆମର ପାଳନ କରାଯାଏ ଆଉ।
ହଁ ହୁଁ ଆପଣ ଏବେ କଲେଜ ଲାଇଫ କଣ କରୁଛନ୍ତି ନା ଘରେ ଅଛନ୍ତି।
ଏ ପ୍ଲସ ଥ୍ରୀ କରୁଛି ଆମ ଗାଁ ରେ ଗୋଟେ କଲେଜ ଅଛି ଆମ ଗାଁ କଲେଜ ପ୍ଲସ ଥ୍ରୀ। ଇଏ କରଛି ଆଉ।
ହ ଓହୋ ସବୁଦିନ ଆଜି କଲେଜ ଯାଇଛ ନା କଲେ ଯାଇନାହାନ୍ତି।
ନାଇଁ କଲେଜ ଆମେ କାଲି ଯାଇଥିଲୁ ଆମର ଏକ୍ଜାମ ହବ ତ ଫର୍ମ ଫିଲ୍ଅପ ଥିଲା ତ। ଆମେ କାଲି ଯାଇଥିଲୁ ଆମର ଆଉ ଗୋଟେ କାମଟେ ଅଛି କଲେଜରେ ଆମର ଇଣ୍ଟରନସିପ ହବ ତ ସେଥିପାଇଁ ସାରତ ଆମକୁ ଡକେଇବେ ମାନେ ତା ବିଷୟରେ କିଛି ପ୍ରୋଜେକ୍ଟ କରିବୁ ଆମକୁ କହିଛି ଏମିତି ସବୁ କଲେଜରେ ସରିଲାଣି। ହଁ ଏଇଟା ଗୋଟେ ପ୍ରାକ୍ଟିକାଲ ମାନେ ଥାଏ ଗୋଟେ ଅଲଗା ତ ଏକ୍ସଜାମ ଟାଇମ୍ ରେ ଗୋଟେ ପ୍ରାକ୍ଟିକାଲ ଥାଏ ସେଇଟା। ଉଲକା ଏକ୍ସଜାମ କୁ ନେଇକି ଏକ୍ସଜାମ ସାରିଲେ ହୁଏ ଏକ୍ସଜାମ ପୂର୍ବ ବି ବେଳେ ବେଳେ ହେଇଯାଏ ହେଲେ କିନ୍ତୁ ଏଟା କଣ ପ୍ରାକ୍ଟିକାଲ ରେ ଆମେ ନିଜେ ଲେଖିବାକୁ ମୁ ପଡିଥାଏ ତାପରେ ଇଣ୍ଟରନାଲ ଏକ୍ସଟର୍ନାଲ ବି ଆସନ୍ତି ଆମକୁ କିଛି ପଚାରନ୍ତି ତା ବିଷୟରେ। ଆମେ ତାପରେ ଆମ ପ୍ରୋଜେକ୍ଟ ଦେଇକି ଆସୁ କିନ୍ତୁ ଏଟା ଗୋଟେ ପ୍ଟର ସିପ୍ଟ ହବ ଯୋଉ କଲେଜରେ ଯେ ଗୋଟେ ସଫେଇ କାର୍ଯ୍ୟକ୍ରମ ସାଟ କହୁଥିଲେ କରାଯିବ ଆଉ
ମାନେ କଣ ଜଙ୍ଗଲରେ ସଫା କରିବା କେବେ ପରିବେଶ।
ହଁ ପରିବେଶ ସଫେଇ କାର୍ଯ୍ୟ କରାଯିବ। ତାପରେ ସେଟା ଫୋଟୋ ଉଠା ହେଇକି ଗୋଟେ ଲୋଗ ଲଗାଯିବ ସେଇ ପ୍ରୋଜେକ୍ଟ ରେ ଯୋଉ ଲେଖା ଯାଇଥିବ। ଏମିତି ଆମେ ନେଇକି ସାରଙ୍କୁ ନେଇକି ଦବୁ ସେ ବିଷୟରେ ତ କଥା ହବା ପାଇଁ ଆମେ କଲେଜ ଥିବୁ। ଯେହେତୁ ସେଇଟା ଗୋଟେ ପ୍ରା ପ୍ରାକ୍ଟିକାଲ ପରୀକ୍ଷା ହଉଛି ତା ମାର୍କ ବି ସେଥିରେ ରହିବ ତ ନହେଲେ ସେଇଟା ନ କଲେ ଏକ୍ଜାମ ଦେଇପାରିଲିନି ପ୍ରାୟ କଲେଜରେ ତ ସରିଗଲାଣି ଆ ଗୋଟେ ଗୋଟେ କଲେଜରେ ହଉଛି। ଆଉ ଗୋଟେ ଗୋଟେ କଲେଜରେ ବି ସାରିଗଲାନି। ଏଟା ପ୍ରାଇଭେଟ କଲେଜ ଟା ମାନେ ଗଭର୍ଣମେଣ୍ଟ ହେଇନି କଲେଜ ଟା। ଗମେଣ୍ଟ ହେଇଥିଲେ ତ ଗମେଣ୍ଟ ଥ୍ରୋରୁ ମାନେ ଏଇଟା କାମ ଟା ସରି ହେଇ ଯାଇଥାନ୍ତା ଯେହେତୁ ତ ଆମର ଏଇଟା ମାନେ ଗମେଣ୍ଟ ହେଇନି। ଆ ଆମେ ତ ଯେତେବେଳେ ପ୍ଲସ୍ ଟୁ ମାନେ ଥିଲୁ ସେତେବେଳେ ତ ଆମକୁ ମିଳିଥିଲା। ଆ ସରକାରଙ୍କ ତରଫରୁ ସ୍କୋଲାସିପ ଆକାରରେ ଆମେ ପାଇଥିଲୁ ପଇସା ହେଲେ କିୁ ଆପ୍ଲାଏ କରିଥିଲୁ ପାଇଥିଲୁ। କିନ୍ତୁ ଆମର ମାନେ ଦି ବର୍ଷ ହେଲାଣି ଆମ କଲେଜ ତ କିଛି ମାନେ ଆମେ କିଛି ସୁବିଧା ପାଇପାରୁନୁ । କି ଫର୍ମ ବି ଆମେ ପକେଇ ପାରୁନୁ। ସ୍କୋଲାର ଆପ୍ଲାଏ କରିପାରୁନୁ। ସେମିତି ଟିକେ ଅସୁବିଧା ପଡୁଛି କିନ୍ତୁ ଆମେ ସବୁ ମାନେ ଦଉଛୁ। ଟାଇମ୍ ଅନୁସାରେ ଦଉଛୁ, ସବୁ ହେଲେ କିନ୍ତୁ ହେଇପାରୁନି ଆପଣ ପାଇପାରୁଛନ୍ତି?
ନାଇଁ ଆମ କଲେଜ ର ତ ସେମିତି ହିଁ ସ୍କୋଲାର ଶିପ୍ ପ୍ରୋବ୍ଲେମ୍ ଟା ଅଧିକ ରହୁଛି। ଆମେ ବି ବହୁତ ସ୍କୋଲାର ସିପ ଆମର ବି ଫୁମି କରୁଛ ରେ ଆଡମିଶନ କରୁଚୁ ସବୁ ଠିକ୍ ଠାକ ରେ ପଇସା ଦଉଛୁ କିନ୍ତୁ ସ୍କୁଲାର ସିପ ଆମ କଲେଜ ରେ ବି
ସେଇ ତ ସେମିତି ପ୍ରୋବେଲମ ଆମ କଲେ କିଛି ମାନେ ଦଉ ନାହାନ୍ତି ସ୍କୋଲାର୍ ସିପ କିଛି ଆମେ ପାଇପାରୁନୁ।
ହୁଁ ହୁଁ।
ଦେଖାଯାଉ ଆମେ ତ କମ୍ପ୍ଲେନ ଦେଇଛୁ ସାର୍ଙ୍କୁ ସାର୍ ଟିକେ ବୁଝାବୁଝି କଲେ ଆମେ ଯାହା କିଛି ପାଇବୁ ଆ ଆପଣ ବି ସେମିତି କମ୍ପ୍ଲେନ ଦେଇଦିଅନ୍ତୁ। କମ୍ପ୍ଲେନ ନଦେଲେ ଆଉ ପାଇବେ ପାରିବେନି ପିଲା ଯେହେତୁ ସରକାର ଦଉଛି ପାଇ କଥା ହେଲେ ଏମାନେ ଟିକେ ବୁଝାବୁଝି କରୁନାହାନ୍ତି।
ହୁଁ।
ହଁ।
ହଁ ଆଉ ଆଉ ଆପଣ ଖାଇସାରିଲେଣି?
ସରିଲାଣି ଏ ବାହାରେ ବୁଲୁଛୁ ଆଉ।
ହଁ।
ଆପଣଙ୍କ ଦେହ ପା ସେମିତି ଭଲରେ ଥାଉ ଖୁସିରେ
ହଉ ଧନ୍ୟବାଦ ଆ ଆପଣଙ୍କୁବି।
ହଁ।
ଆଉ କଣ କହୁଛନ୍ତି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ତ ଭଲ ଅଛନ୍ତି ଆମ ଘରେ।
ହଁ ହଁ। ହଉ ଆଉ ହଉ ରହୁଛି ଆପଣଙ୍କୁ ଏବେ ଆଉ କିଛି ସମୟ ପରେ କଲ କରୁଛୁ। ଧନ୍ୟବାଦ ଆପଣ ଆପଣଙ୍କ ତା ବାହାର କରିକି ଆମ ସହିତ କଥା ହେଇଥିବାରୁ ଧନ୍ୟବାଦ।
ଭଲ ଲାଗିଲା ଧନ୍ୟବାଦ ରଖୁଛି ଏବେ?
ଆଜ୍ଞା।